ହାଲୋ।
ମୁଁ କଇନି, ତମେ ସେଠି ଯାଇକି ଏକାଟିଆ କଣ କରୁଚ?
ସୋଇଚି, ଏସି ଅନ କରି।
ହୁଁ, ଦିଦି ପାଟିରୁ ଯୋଉ ବେଳେ ବେଳେ ବାହାରି ଯେ ସେଟା ଭାର କରିବନି। ହୁଁ-ହୁଁ-ହୁଁ, ଏସି ରେ ଶୋଇଚ ଲୋ? ବାବା। ଏକାଟିିଆ ଖାଇ ପାରୁଚ ନା?
ହଁ-ଅଁ, ଏକୁଟିଆ କଅ ସଖାଳେ ଆଜି ସେଇ ଯୋଉ କଲିକା ଭାତ ଆଉ ଆମ୍ବୁଲ, ଆମ୍ବ, ମିକ୍ସଚର।
ହୁଁ, ତମେ ଆଣ୍ଟିଙ୍କି କହିଚ ତ? ଯୋଉ ଜୁନ ମାସ ରଇବ, ଦଶ ଦିନ ପାଇଁ ରହିବ।
ମୁଁ ତ ମେ-ମେ-ମେସେଜ ହିଁ ଦେଖିନ କି ଗ୍ରୁପର? କି ଛାଡିଦେମି ବୋଲି, ମୁଁ ମ୍ୟାସେଜ କରିଦେଇଚି। ଯଦି ବି ରହିଲି ତାହେନେ, ଝିଅ ମିଲ ରୁ ପକେଇକି ଖାଇଦେବି। ବୁଝିଲ ନା ହୁଁ-ଉ। ଆଜି ସୁନିତା ବି ଗଲା, ସୁନିତା ଲଭଲି ତାଙ୍କ ଦି ଜଣ ଗାଡି ଅଟୋ ଏକା ସାଙ୍ଗରେ ଆସି ହେଲା, ଇଆଡେ ସୁନିତାର ବୁଆ ହଉଚି ଜିନିଷ, ଇଆଡ଼େ ଲଭଲି ର ବୁଆ ହଉଚି।
ହଁ।
ହୁଁ।
କାନ୍ଦିଲେ ନା?
ହଁ ସେୟା ଆଉ।
ହୁଁ।
କିଏ ଗଲେ କାନ୍ଦ ଲାଗିବ, କିନ୍ତୁ ନିଜେ ଯେହେତୁ ଘରକୁ ଯିବୁ କାନ୍ଦ ଲାଗି
ହଁ ହଁ ଦିଦି ଠିକ କହିଚ, ଯେମିତି ମୋ ସହ ହେଇଥିଲା କାଲି।
ହଁ, କାଇଁନା ନିଜ ଘରୁକୁ ଯିବୁ ନା, ସେଇଟା ଗୋଟେ ଖୁସି ଥିବ। ଟିକେ ଟିକେ ଲାଗିବ, ତାପରେ ଆମ ହୁଁ ତାପରେ ଇଏ ସାଙ୍ଗରେ ଗଲେ ସୁନିତା, ଲଭଲି ସାଙ୍ଗରେ ଗଲେ ତାପରେ ଆମ ଝିଅ ବି ତାଙ୍କୁ ଗଲା ଘରକୁ, ସେ ଲଭଲି ତାଙ୍କ ବସ ରେ ସେଇ ନାଗି ଲାଗ ନା କାନ୍ଦଥିଲା ଲଭଲି।
ଲିଜା ମୁଁ ଲଭଲି ତିନି ଜଣ ଭିଡିଓ କଲ କରି କଥା ହଉଥିଲୁ ବା।
ପା ଆସିଥିଲା।
ହୁଁ।
ଯାତ୍ରା ଟିକେ ତାଙ୍କର ଦି ଭଉଣୀଙ୍କର।
ହୁଁ। ଓଇ ଆମର ରେଜଲ୍ଟ ବାହାରିଛି ଜାଣିଛ ନା?
ଲୋ ନିଖିର କଣ ହେଇଛି କ ତୋ କଥା ଛାଡେ।
ନିକିର ତାଙ୍କର କଣ କହନା କମର୍ସ ପିଲାଙ୍କର ଅପେଟ କରନାହାନ୍ତି। ନିକିର ଯୋଉ ବ୍ୟାକ ଲାଗିଥିଲା ଫିଫ୍ଟ ସେମିଷ୍ଟର
ହୁଁ।
ଚେକିଂରେ ପକେଇଥିଲା ରିଚେକିଂ ମାର୍କ ଟା ଏକାଥର ୟା ସାଙ୍ଗରେ ବାହାର କରିକି ମାନେ ବାହାର କରିକି ଦେଇଥାନ୍ତେ। ଦେଖିଲା ବେଳକୁ ଏବେ ବି ତାର ଫେଲ ଦେଖେଉଛି।
ହୁ ଆଉ ସିକ୍ସ ସେମିଷ୍ଟର ରେଜଲ୍ଟ ତାର ବାହାରନି।
ହଁ ଶିକସ ସେମି ବାହାରିଲା ବା। ସି ସେମି ପାସ କରିଯାଇଛି। ଫିଥ ସେମିର ଫେଲ୍ ଯୋଉ ହେଇଥିଲା ସେଇ ଟା ତ ଫେଲ ତ ରହିବ ନା।
ତୋର କେତେ ରହିଚି ସେଭେନ୍ଟି ଏଇଟି ଦେଇଥିବ ଆଉ
ହଁ। ମୁଁ ଡରୁଥିନି ମୋର ଡିଷ୍ଟିସନ କଟିଯିବ କି କଣ କିନ୍ତୁ ଫାଷ୍ଟ କ୍ଲାସ ୱିଥ ଡିଷ୍ଟିସନ ସନ ଲଭଲି ର ମୋର ଲି ଜାର ତିନି ଜଣଙ୍କର
ହଁ ବି ସେଭେଣ୍ଟି ପର୍ସେଣ୍ଟ ରଖିନେ ରଖି ରଖି ରଖି ହବ।
ହୁଁ।
ମୋର ବି ପ୍ଲସ ଥ୍ରି ଫାର୍ଷ୍ଟ
ବାପାଲୋ କଣ ଖାଇଥିଲ?
କଣଲୋ ଗାଧୁଆଳେ ଖାଇଥିଲ ଭାତ ଡାଲି ଆଉ କା ଙ୍କଡ ଆଳୁ ଭଜା ଭାତ ଡାଲି କଙ୍କଡ଼ ଆଳୁ ଭଜା। ଆଜି ଆଉ ଗଲନି ମେସ ରେ ରଖି ଥାନ୍ତି
ଆର ଇ ଏକ୍ଜାମ ଥିଲା ତମର ଆଜି?
ହୁଁ ଆରେ ଭଦ୍ରକ ରାଂଦିଆ ଥିଲା ମୁଁ ଗଲିନି। କେତେବେଳେ ଯାଇଥାନ୍ତେ ଲଭଲି ଆଁ?
ଗଲନି
ଏ ଲଭଲି ହେରିକାତ ଗଲେ ସାଢେ ଦ ନଅ ଦଶଟ ରୁ ହେଲା ତାଙ୍କ ପୁଣି ବସରେ ଯୋଉ ଜିନିଷ ଦେନି ଦଶଟା ଚାଳିଶ ର କେତେବେଳେ ଯାଇଥାନ୍ତି ବାଇକ ରେ ଯାଇଥାନ୍ତୁ ଶୁଭଦିଦି ର ମୋର ଦେଖିଲା ବେଳୁ ସତ୍ୟ ଭାଇ କହିଲେ ନା ବାଇକ ନେଇକି ଯାଆ ନା ଆଉ ମନା କଲେ ବାଇକ ନେଇକି ଯାଆନ ନା ସେଇଥିଲାଗି ଗଲୁନି ଖରାରେ ଏଠି ବସ ରେ ମରିଥାନ୍ତୁ ନା।
ହୁଁ।
ପଳେଇବୁ ଭଦ୍ରକ ଓଲ୍ହେବୁ ଭଦ୍ରକରୁ ପୁଣି ରାଂଦିଆ କୁ ମାନେ ଏନି ଟାଇମ ବସ୍ ନାହିଁ।
ଏ ରାଂଦିଆ ରେ ପଡିଥିଲା?
ହୁଁ। ପୁଣି ସେଠୁ ପୁଣି ଗାଁ ରାସ୍ତା ନା ବହୁତ ବାଟ। ମଥାନ୍ତି ଖରାରେ ଶୁଖୁଆ ହେଇଯାଇ ଥାଆନ୍ତି। ପୁରା ଉଦୁଉଦିଆ ଖରାବେଳ ସାଢେ ଦିଟା ବଳେ ଏଠି ରିପଟିଙ୍ଗ।
ତମେ ଫାଷ୍ଟ ଆକୁ ଭଦ୍ରକ ପକେଇ ଦେଇଥିଲ କି?
ହଁ ମୁଁ ଭାବିଚି ହ୍ୟାଲୋ।
ହଁ।
କିଏ ଗୋଟେ କଲ୍ କରୁଚି ମୋତେ
ଯିଏ କରିଥାଉ ଉଠାଅନି।
ସତ
ନା ନା ଉଠାଅନି ଦଶ ମିନିଟ୍ ଟ ହେଇନି ମଁ ଦିଦି ଉଠାଅନି।
ନା ମୁଁ କାଟି ଦେଇଛି କୁହ।
ଭାଇବ୍ରେଟ ଅ ଛି ବୋଧେ ମୋବାଇଲଟା ତମର?
ନା ତ ଓହୋ।
ଏତେ କଥା ନାଇଁ ଗୋଟେ ମୋବାଇଲ କିଣିନ କିଣନି ତମେ ଆଗେ।
ମୋବାଇଲି କିଣି
ହୁଁ।
ପଇସା ଦେ।
ପଇସା ଦେ। ତମେ ଦବ ମ।
ନାକରୁ କଣ ସବୁ ବାହାରି ପଡୁଛି ଗୋଟେ ଗୋଟେ।
ଯା ହଉ ଦି ଦି ଏ ସି ରେ ରହୁଚ ଲୋ।
କଁ କରିଆ? ଭାଇ ଭାଇ ପଚାରୁ କୋଉଠି?
ତମେ ଆଜି ସେଇଠି ରହିବ ନା ପଳେଇ ଆସିବ ମେସ୍ ପ
ଭାବୁଚି ପଳେଇବି
ହୁଁ ଓଇ ତମେ କଣ ମୋ ସହିତ ଏପଟରେ କଥା ହେଇକି ସେପଟରେ ମେସେଜ କରୁଛ?
କ ହ ହ
ତମ ଏଠୁ ବେକ୍ କରିବନି ତମେ ବହୁତ ଫୁଲିଲଣି ସତ୍
ନା ତ ବେଗ୍ ଖାଇ କି ଖାଇନି ତ?
ଉପରେ କରୁ ଚ ତ ନୋଟିଫିକେସନ ଉପରେ ହ ହ ହ ହଁ ହଉ। ତମନ ଝିଅ ତମ ଝିଅ ଆଜି ଭିଡିଓ କଲ୍ କରିଥିଲା ତମ ଭାଇକି ଦେଖ କହୁଛ ତମ ଭାଇ ଗାଲରୁ ବାହାରିଛି ବ୍ରଣ ତମ ଭାଇ ପୁରା ଲାଜ କରୁଛି ଦିଦି ପ୍ଲିଜ ତମ ଫୋନ ସାଇଲେଣ୍ଟ କର ଯେମିତି ଆବାଜ ହଉଛି ହବନି କ ଟି ଯିବ।
ତା ଯୋଉ କଣ କହନି ତାର ଭାର ନଥିଲା ସିଏ ଯୋଉ ସ୍କୁଲ ଗଲା ସବୁବେଳେ ଘର ଭିତରେ ପଶିକି ରହେ, ଏଇ ନ ନାଇନ୍ଥ ଟେନ୍ଥ ସ୍କୁଲ ଗଲା ସାଇକେଲିଂ କରି ଦି ତିନ୍ ଦି କିଲୋମିଟର ଯୋଉ ଖରାରେ ଗଲା ତାର ସ ଭାରିଆ ଷ୍ଟାର୍ଟ ହେଲା। ଯୋଉ ଛୁଆ ଟୋଟାଲ ପଦାକୁ ଭାଆରିନି ସ ଖରାକୁ ଗନେ ହଠାତ୍ କିନି ବାହାରିିବନି ନା? ଭାରଚି ଆଉ। ମୁଁ ତାକୁ ସେଇଥିପାଇଁ କାଳିଆ କାଳିଆ ଡାକେ। ୟା ୟା।
ୟା ୟା ନା କିଛି ଫୁ ହେଇବା ତମର ଶୁଭୁଛି କୋଉଠି ସାଇଲେଣ୍ଟ କଲ?
ସତ୍ୟ ହେ?
କଇ ତମେ କଥା ହୁଅନି କହିଦଉଛି ମୋ ମ୍ କଟିଯିବ ଗୁଟେ
ଦି ନା ମୁଁ କଥା ହେଇନି ବା ତୁ ଏମି ତି କଁ ହଉଛୁ?
ଲୋ ନୋଟିଫିକେସନ୍ ଯୋଉ ତମର ଆସୁନି ନା ମତେ ଶୁଭା ଯାଉଛି ଏଟା ହେଲେ କଟିଯିବ ସାଉଣ୍ଡ ଯେମିତି ନ ହବ କଥା ହେଲା ବେଳେ।
ହେଇ ତୁ ପାଲୋ ମନା କରୁଥିଲୁ
ହଁ ହଁ ମୁଁ କଣ କିଛି ନା ନେଇଚି ନା? ବୁଝିପାରୁନ କି? ସେ ଝିଅ ଟା ସାଙ୍ଗରେ ଆଉ କଣ କଥା ହେଲ ଲୋ।
ସିଏ ଫୋନ କରିଦେଇକି ଆଉ କଣ କୁହ। ଆଉ ମୋ ବିଷୟରେ କିଛି ପ କଣ ପଚାରିବି। ରଜ କୁଇନ୍ ଅଡିସନ୍ ରେ ଆଉ କହୁଚି ଦିଦି ତମ କଣ ରୋଷେଇ ଆସେ? କୋଉ କୋଉ କାମ କଲା କାମ କରିଆକୁ ଭଲ ଲାଗିଲାନା ମୁଁ କହିଲି ହଁ। ସବୁ କାମ କା ସବୁ କାମ ମାନେ କଣ ଟିକେ ଗୋଟେ ଗୋଟେ କରିକି କୋଉ କୋଉ କାମ ଭଲ ଲାଗେ?
ହୁଁ। ହଁ ଆଉ ଦଶ ମିନିଟ୍ କଣ କଥା ହବ ଏଇତ ସବୁ କଥା ହେଇତ ହବ ନା ତମେ କହିଥିବ ତାପରେ ନା କଣ?
ହୁଁ ମୁଁ କହିଲି ଝାଡୁ ମାରତେ ପୋଛା ମା ତାକୁ ମାରିଥିନି ହ୍ବାର୍ଟସପ କୁ ଭିଡିଓ କଲ ମାରଥିନି
ହୁଁ।
ମୁଁ ଚେରା ଟିକେ ଦେଖି ଭଲ ଭଲ ଝିଅ ଟେ ସୁନ୍ଦର ଝିଅଟେ କଲା ମୁକନି
ଚିନଚି ଆମ ଲିଜାକୁ ଚିନଚି ସମସ୍ତଙ୍କୁ ସେ
ମୁଁ କଇନି କୋଉ ଅନରସ୍ ତୋର? କହିଲା ମ୍ୟାଥ୍ ମୁଁ କଇନି ଓହୋ। ଆମ ଓକାତ ବାହାରେ।
ହୁଁ।
ମୁ କଇନି ଯାହା ହୋଉ ଆମ ଓକାତ ବାହାରେ। କହିଲା ମୋର ଟିକେ ଇଚ୍ଛା ଅଛି ନା ଗମେଣ୍ଟ ଜବ କରିତେ ବ୍ୟାଙ୍କିଙ୍ଗ ଲାଇନ୍ ର ମୁଁ କଇନି କାଇଁ ପ୍ଲସ ଥ୍ରୀ କରୁଥିଲୁ ଚାରି ବର୍ଷ ପଡି ଉଠି କି? କହିଲା ନା କରିଛୁ ମୋତେ ନର୍ସିଂ ଫର୍ସିଂ କରିତେ ଭଲ ଲାଗେନି ନା ସେଇଥିପାଇଁ।
ଉଁ ହୁଁ।
ମୋରି ଏଇଟା ତୋର ତୋର ଯୋଏ ଇଏ ହୋଉଚି ମୋରି ଏଟା ଦୁଇ ହେଇଗଲା।
କଣ ଲୋ ଦୁଇ ହେଇଗଲା?
ଏଇ ନା। କାଲି କାଲି ରାତିରେ ଅନାନି ତୁ କଲ୍ କାଟି ସାରିଲା ପରେ ଏଠୁ ଲଗେଜ୍ ସବୁ ପ୍ୟାକିଂ କରିଦେଇଛି। ତା ଦେଇ ଶୁ ତଳେ ମାନେ ତଳେ ବି ତା ଡିମାଣ୍ଡ ହଉଛି ସେ ତଳେ ଶୋଇବ। ୱିଥ ଟେବୁଲ ଫ୍ୟାନ ଦେଇ, ପୁଣି ଗଲା ସବୁ ଦେଇଲି ମୁଁ ହଁ ସପ ଦେଲି ମୁଁ କେମିତି ତଳେ ଶୋଇମି। ଦିଦି ଲଭଲି ବହୁତ୍ ତି ଦିଦି ତତେ ଗରମ ଲାଗୁଛି କିନ୍ତୁ ତୁ ତଳେ ଶୋଉଚୁ ପୁଣି ଫ୍ୟାନ୍ ଦେଇ ପୁଣି ତାର ସପ ଦରକାର, କହିଲା ଜାଣି ପାରୁଛୁ ମୋ ମୁଣ୍ଡ ବିନ୍ଧୁଚି ତଳେ କେତେ ଥଣ୍ଡା ଉଠୁଛି। ଲଭଲି ସପ୍ ପ ଦେଲା। ଫୁଣି କେତ ସମୟ ରହିଯି ଲିମା କିଛି ଗୋଟେ ଘୋଡେଇ ଦେ ବ୍ଲାଙ୍କେଟ ଟା। ସୋଉଠୁ ଲ ଲଭଲି କହୁଛି ମୁଁ ପୁରେଇ ଦେଇଛି ନାନୀ ବ୍ଲାଙ୍କେଟ ଟା ପୁଣି ଖୋଲିବିକି ଏବେ କହିଲା କିଛି ଗୋଟେ ଦେ ମୁଁ କେମିତି ତୁ ଜାଣିପାରୁନୁ ତୁ ଶାନ୍ତି ରେ ତୁ ଶୋଇବି ଟିକେ ଦବୁନି ଲଭଲି? କହିଲା ଟିକେ ଶୋଇବି ଦବୁନି ଲିମା ମୁଁ ଏଠି ଭା କଣ ତତେ ଗରମ ହଉଛି। ଯିବୁ ନା ଫ୍ୟାନ ଲଗେଇ ଶୋଇବୁ। ତାପରେ କହିବୁ ମତେ ସପ ଦେ ତାପରେ କହିବୁ ମତେ ଇଏ ଦେ ତୁ କଣ ବେଡସିଟ ନିଜେ ଆଣି ପାରିକି ଘୋଡେଇ ହେଇ ପାରୁନୁ।
ହଁ ଗୋଟେ ସାନ ଭଉଣୀ କୁ ଗୋଟେ କଣ ଗୋଟେ କରିବୁ ନିଜେ ଏଇଠି ବେସି
ସେଠୁ ଲଭଲି ଚିଡମିଡ୍ ହେଇକି ଦେଲା ସେଠୁ ସକାଳେ ଆମ ଝିଅ କହୁଛି ମୁଁ ଖାଇନି ଯେ ହେଲେ ହେଲେ ମତେ ହାତ ପୁରେଇ ଖାଇତେ ଇଚ୍ଛା ହଉନି ଲିଜା ଟିକେ ମତେ ଖୁଆଇ ଦବୁ ନା।
ଦିଦି ଗୋଟେ କଥା ନୋଟିସ କଲ ନା କାଲି ଶୁଭ ଦିଦି ବି ତଳକୁ ଆସ ଲେନି ଟିକେ ଦେଖା କରିବାକୁ।
କଣ କରିଥାନ୍ତୁ ନୋଟିସ କରିକି।
ମୁଁ ଭାବି ନଥିଲି କିନ୍ତୁ ଏମିତି ଲିଟିଲ୍ ଦିଦି ଙ୍କୁ ଫୋନ କରାହେଲା ବୋଲି ସେ ଆଇଲେ।
ନା ନା ସେ ଜାଣିନଥିଲା ନା ତମ ଘରେ ମାନେ ତୁ ଏବେ ସାଙ୍ଗେ ସାଙ୍ଗେ ବାହାରିଲୁ।
ଓ ହୋ।
ହାଲୋ।
ହଁ।
ଯା ପଳେଇଲୁ ପଳେଇଲୁ। କଣ ଭାବିକି ଲାଭ ତୁ ଯାଇ ସାଇଲା ପରେ ଆମେ କେତେ ସମୟ ବସିକି ସେ ପାହାଚ କ ତିରେ କଥା ହେଲୁ। କେତେ ସମୟ ପାହାଚ କତିରେ ବସି କଥା ହେଇ ହେଇ ଇକି ତାପରେ ଘଣ୍ଟେ ଦି ଘଣ୍ଟା କଥା ହଉ ବୋଧେ ପାହାଚ ଉପରେ ବସି, ସେ ଆଣ୍ଟି ଆମେ ସବୁ ହଉ ଯା।